କଣ କରୁଛ?
ହଁ ଏଇ ବସିଥିଲି, ପୁଅକୁ ପଢ଼ଉଥିଲି, ଆଜି ପୁଅ ସ୍କୁଲ ଯାଇନି, ତାକୁ ବସିକି ଟି ପଢା ଦଉଥିଲି ଆଉ, ଆଉ ତମେ କଣ କରୁଥିଲ?
ଆଉ ମୁଁ ଏଇଠି ବସିଛି ଆଉ।
ଆଜି ଆମେ ଜଳ ବିଷୟରେ କଥା ହବା ହେଲା, ଜଳ କେମିତି ମଣିଷ କୁ ଜୀବନବିି ଧରିଚି ଅଉ ଆଉ ପ୍ରଦୂଷଣ ମଧ୍ୟ ଜଳ କେମିତି ପ୍ରଦୂଷଣ ହଉଚି ତା ବିଷୟରେ ମଧ୍ୟ କଥା ହବା। ହେଲା ଜଳ ହେଉଚି ପ୍ରକୃତିର ଏକ ଅମୂଲ୍ୟ ଉପହାର ହଲା ନାଇଁ ଏହା ବିନା ଥିବୀରେ କୌଣସି ଜୀବ ବଞ୍ଚି ପାରିବ ନେଇ। ଆମେ କଣ ମଣିଷ, ପଶୁ, ପକ୍ଷୀ, ଉଦ୍ଭିଦ ସମେସ୍ତେ ଜଳ ଉପରେ ନିର୍ଭର କରୁଛନ୍ତି। ତେଣୁ ଆମେ କହୁ ମଧ୍ୟ ସମେସ୍ତେ ଆମେ ବିଜ୍ଞାନରେ ବି ପାଠ ପଢ଼ିଛୁ। ତି ଜଳ ହିଁ ଜୀବନ ହେଲା ଆମେ ପ୍ରତିଦିନ ପିଇବା ପାଇଁ ରାନ୍ ଢ଼ିଆ ପାଇଁ ସ୍ନାନ କରିବା ପାଇଁ କପଡ଼ା ଧୋଇବା ପାଇଁ ଚାଷ କରିବା ପାଇଁ ହଁ ମାଉ ଶିଳ୍ପ କଳଖନାରେ ମଧ୍ୟ ଜଳ ବ୍ୟବହାର କରେ। କୃଷ ରେ ବି ମଧ୍ୟ ଜଳ ବ୍ୟବହାର କରାଯାଏ ଜଳ ନଥିଲେ କଣ ହବ ଫସଲ ଉତ୍ପାଦନ ହବନି। ବିଦ୍ୟୁତ ଉତ୍ପାଦନ ମ ଧ୍ୟ ଜଳ ବ୍ୟବହାର କରାଯାଏ ନା ନାଇଁ? ଆଉ ଯେତେବେଳେ ନିଆଁ ଜଳି ଯାଇଥାଏ। ସେଠି ଲିଭେଇବା ପାଇଁ ଆମେ କଣ କରୁ ଜଳ ହିଁ ବ୍ୟବହାର କରୁ। ତ ଏସବୁ ଜିନିଷ ଜଳ ବ୍ୟବହାରରେ ଆମକୁ ସାହାଯ୍ୟ କରେ। ପୃଥିବୀରେ ବହୁତ ପରିମାଣେ ଜଳ ଅଛି ଯୋଉଟା ପିଇବା ଜଳ ଯୋଗେ ଅଛି। ଆଉ ମିଠା ଜଳ ବି ବହୁତ ଅଛି। କ୍ ମିଥା ଜଳ ଟା ଆମର କମ ଅଛି କିନ୍ତୁ ଖାରା ଜଳ ଟା ଟିକେ ଅଧିକା ଛି ତ ଜନସଂଖ୍ୟା ବୃଦ୍ଧି ଯୋଗୁ ଜଳ ପ୍ରଦୂଷଣ ହଉଚି ଅପଚୟ ଯୋଗୁ ଅନେକ ସ୍ଥାନରେ ଜଳର ଅଭାବ ମଧ୍ୟ ଦେଖାଯାଉଚି। ତ ଆମେ ଏଇ ଯୋଉ ଜଳ ତ ବିଷୟରେ ତ ଜାଣିଲେ। ଜଳ କେମିତି ଆମେ ବ୍ୟବହାର କରିବା ଆଉ ଜଳରେ କେମିତି ପ୍ରଦୂଷଣ ହଉଚି କହିଲେ ଜଳ କେମିତି ପ୍ରଦୂଷଣ ହଉଚି କହିଲ?
ଆଁ ମାନେ ଜଳରେ ବହୁତ କ୍ଷତିକାରକ ପଦାର୍ଥ ମିଶି ତାହାକୁ ମାନେ ବ୍ୟବହାର ଅଯୋଗ୍ୟ କରିଦେଲେ ତାହାକୁ ଜଳ ପ୍ରଦୂଷଣ ବୋଲି ଆମର କୁହାଯାଏ। ମାନେ ଜଳ ପ୍ରଦୂଷଣର ପ୍ରମୁଖ କାରଣ ଗୁଡିକ ଆମର ହଉଛି ମାନେ କାରଖାନାରୁ ବାହାରୁଥିବା ଦେଖିବ ରାସାୟନିକ ବର୍ଜ୍ୟବସ୍ ସୁବୁ ନଦୀ ଆଉ ପୋଖରୀରେ ପକେଇବେ ଆଉ ଘର ଘରୋଇ ର ଅପରିଷ୍କାର ପାଣି ନାଳ ନାଳ ର ପାଣିକୁ ସିଧାସଳଖ ଜଳାଶୟ ଛାଡିବା କୃଷି କ୍ଷେ ତ୍ରରେ ଦେଖିବ ବ୍ୟବହାର ବ୍ୟବହୃତ ସାର କୀଟନାସିକ ବର୍ଷା ପାଣିରେ ତୋହୁ ପୁରା ମିଶି ନଦୀ ଆଉ ପୋଖରୀକୁ ଯାଏ ଆ ପ୍ଲାଷ୍ଟିକ ପଲ୍ ଠିନ୍ ବୋତଲ ଅନ୍ୟାନ୍ୟ ଆବର୍ଜନା ଜଳରେ ଦେଖିବେ ପକାଇବା ଦ୍ଵାରା ମଧ୍ୟ ଜଳ ପ୍ରଦୂଷଣ ହୁଏ। ନଦୀ କୂଳରେ ଦେଖିବେ ପଶୁମାନେ ସ୍ନାନ କରାଇବା ଦ୍ଵାରା ବା କପଡା ଧୋଇବା ଦ୍ଵାରା ଅସ୍ନା ହୁଏ ରୁ ଧାର୍ମିକ କାର୍ଯ୍ୟ ପରେ ଦେଖି ପୂଜା ସାମଗ୍ରୀ ଜିନିଷକୁ ବାହାରେ ପକାନ୍ତି ନାହିଁ ତାକୁ ନେଇକି ନଦୀ ଆଉ ପୋଖ ଖୋରୀରେ ବିସର୍ଜନ କରନ୍ତି ଜଳ ପ୍ରଦୂଷଣ ହେଲେ ପିଇ ବା ପାଣି ବି ଦୂଷିତ ହୁଏ। ଓ ଡାଇରିଆ, ହଇଜା, ଟାଇଫଏଡ, ପରି ବିଭିନ୍ନ ରୋଗ ମଧ୍ୟ ବ୍ୟାପିଥାଏ। ଏହା ଜଳ ଜୀବ ପରିବେଶ ପାଇଁ ସବୁ କ୍ଷତିକାରକଁ ହୋଇଥାଏ। କିନ୍ତୁ ଜଳ ହଉ ଚି ଜୀବନ ନା ଆମେ ଏଇଥିପାଇଁ ସ ସମସ୍ତେ ଜଳ ସଂରକ୍ଷଣ କରିବା ଆଉ ଭବିଷ୍ୟତର ପୀ ଢୀ ମଙ୍କ ପାଇଁ ସୁରକ୍ଷା କରିବା ଉଚିତ ଆଜିକାଲି ମାନେ ଜଳ ପ୍ରଦୂଷଣ ଆଉ ଜଳର ଅ ପଚୟ ଗୋଟେ ବଡ ସମସ୍ୟା ହୋଇ ଉଠିଜି ତେଣୁ ଆ ଆମେ ଜଳକୁ ଅପ ପଚୟ କରିବା ଉଚିତ୍ ନୁହେଁ ବର୍ଷା ଜଳ ସଂରକ୍ଷଣ କରିବା। ନଦୀ ପୋଖରୀକୁ ସଫା ରଖିବା। ଆଉ ଜଳର ସଦଉଯୋଗ କରିବା ଆମେ ସମସ୍ତଙ୍କର କର୍ତ୍ତବ୍ୟ ହୋଇଥାଏ।
ହଁ। ତ ଜଳ ଯୋଉ ତୈଳ ବୁ ତେବେ ଯୋଉ କଣ ହଉଚି ନଦୀରେ ଯୋଉ ତୈଳ ବାଇ ଜାହାଜ ଯାଉଚି ସବୁ ହେଲା ସେଥିରେ କଣ ହଉଛି ପେ ଟ୍ରୋଲିୟମ ସାମଗ୍ରୀ ସବୁ ବାହାରୁଛି ସେଗୁଡ଼ା ମଧ୍ୟ ଜଳକୁ ବିଷାକ୍ତ କରୁଛି ସମୁଦ୍ର ଜଳ କୁ କେମିତି ବିଷା ତ ହଉଛି ସମୁଦ୍ର ଜଳ ସେଇଥିପାଇଁ ବିଷାକ୍ତ ହଉଛି। ହେଲା ନଦୀ ସ ଆଉ ସ-ସମୁଦ୍ରରେ ତୈଳ କୂପ ଖନନ ମଧ୍ୟ ହଉଛି। ତ ସେଟା ବି ଜଳ ଦୂଷଣ କ ଦୂଷିତ ହଉଛି। ହେଲା ଆମେ ଯୋଉ ବିବିଧ ସଂକ୍ରାମକ ରୋଗ ହଉଛି ଯୋଉ। ଜଳ ସଂକ୍ରାମକ ରୋଗରେ ଆସୁଛି ସେଇଗୁଡା ଯୋଉ ଆସିକି ଜଳ ପ୍ରଦୂଷିତ ହେବା ଦ୍ଵାରା ଆମ ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ହଉଛି ଆଜି କାଲି ଶସ୍ୟ ଫସଲରୁ। କୀଟ, ପତଙ୍ଗ, କବକ ଇତ୍ୟାଦି ଯୋଉ ବାହାରୁ କରୁଛନ୍ତି। ସେମାନେ ମଧ୍ୟ ତାଙ୍କୁ ମାରିବା ପାଇଁ କଣ କରୁଛନ୍ତି ରାସାୟନିକ ଦ୍ରବଣ ବ୍ୟବହାର କରୁଛନ୍ତି। ସେଗୁଡା ବି ସବୁ ବର୍ଷା ଜଳ, ବନ୍ୟା ଜଳ ଏ ସବୁ ଜଳରେ ଯାଇକି କଣ କରୁଚି। ସବୁଆଡେ ଉଁ ପ୍ରବାହିତ ହଉଛି। ତ ସେଇ ସବୁ ଜିନିଷ କଣ ହେଲା? ରାସାୟନିକ ଯୋଉ କିମ୍ ପ୍ର ବ ମ ଇଏ କଲେ ରାସାୟନିକ ସାର ଯୋଉ ପ୍ରୟୋଗ କଲେ। ମାରିବା ପାଇଁ ସେ ସବୁ ଜିନିଷ ବି ମିଶି ଗଲା। ମିଶିକି କଣ ହେଲା ଜଳ ପ୍ରଦୂଷଣ ହେଇଗଲା ସେଇ ସବୁ ବର୍ଷା ଜଳ, ବନ୍ୟା ଜଳ ସବୁ ତ ନଦୀକୁ ଯିବ। ସେ ନଦୀରୁ କଣ ହଉଛି ତାକୁ ପ୍ୟୁରିଫାଏ ହେଇକି ଆସୁଛି ପାଣି ଆମକୁ ପିଇବା ପାଇଁ କିଏ ନଳକୁ କୂପରୁ ଆସୁଛି କାହାର କୂଅରୁ ଆସୁଛି କାହାର ନଦୀ ଜଳ ବି ଆସୁଛି ଯୋଉ ପାଣି ଆସୁ ଚି ସବୁ ତ ସେ ନଦୀ ଜଳ ବି ତ କଣ ହଉଛି ବିଷାକ୍ତ ହେଇଯାଉଛି। ତ ସେଟା ବି ପ୍ରଦୂଷଣ ହଉ ଚି ତାପରେ ନାଳ ନର୍ଦ୍ଦମା ସବୁ କଣ ହଉଛି ସବୁ ନଦୀ, ସମୁଦ୍ର କୁ ସବୁ କନେକ୍ଟ କରାହେଇଛି। ନାଳ ନର୍ଦ୍ଦମା ସବୁ କଣ ନଦୀ, ସମୁଦ୍ରକୁ ଦିଆ ହେଇଛି ନା ତ ସେ ଠି ବି ସବୁ ଯୋଉ ଅସନା ମସନା ଧୁଆ ଧୁଇ ସବୁ କରୁଛନ୍ତି ସେଗୁଡା ବି ସବୁ। ଜଳ ପ୍ରଦୂଷଣ କରୁଛି ଆଉ ଅଳିଆ ଆବର୍ଜନା କୁ ସବୁ ଲୋ ଲୋକ ଯାଇକି କଣ କରୁଛନ୍ତି ନଦୀରେ ଅଧା ପକେଇ ଦଉଛନ୍ତି। ଗାଁ ନିମ୍ ଗାଁ ମାନେଙ୍କେରେ କଣ କରୁଛନ୍ତି, ନଦୀ ପାଖା ପାଖିରେ ପକଉଛନ୍ତି। ହେଲା ସହରାଞ୍ଚଳରେ ବି ସେଇଆ କରୁଛନ୍ତି ତ ସେ ନଦୀ ଜଳ ସେ ସେଥିପାଇଁ ଅସନା ହଉଛି କାଗଜ କଳ, ଲୁଗା କଳ, ଚମଡା କଳ। ହେଲା। ଏସବୁ ରୁ ଯୋଉ ଜଳ ନିର୍ଗତ ହଉଛି ସେଟା ବି ସବୁ ନଦୀ, ହ୍ରଦ, ସମୁଦ୍ର ସବୁଠି ପଡୁଛି। ତ ସେସବୁ ଜିନିଷକୁ ଆମେ ଉଁ ଏଇଟା ସେଥିପାଇଁ ଜଳ ପ୍ରଦୂଷଣ ଅ ବହୁତ ବଡ ସମସ୍ୟା ହେଇଯାଇଛି।
ହଁ ମାନେ ଜଳ ଆମ ଶରୀରକୁ ମାନେ ସୁସ ତ ରଖେ ନା ସେ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରେ। ଖାଦ୍ୟ ହଜମ କରିବାରେ ମଧ୍ୟ ଜଳ ସାହାଯ୍ୟ କରିଥାଏ। କୃଷି କ୍ଷେତ୍ରରେ ଫସଲ ଉତ୍ ଉତ୍ପାଦନ ପାଇଁ ମଧ୍ୟ ଜଳ ଆବଶ୍ୟକ ହୋଇଥାଏ। ଜଳ ନଥିଲେ ଖାଦ୍ୟ ଉତ୍ପାଦନ ବନ୍ଦ ହୋଇଯିବ।
ହୁଁ।
ଆଉ ଯୋଉ ଗଛ ଭଲ ମାନେ ଗଛ ବଢିବା ପାଇଁ ମ ତ ଜଳର ଅ ମାନେ ବ୍ୟବହାର ଦରକାର ନଦୀ, ହ୍ରଦ, ସମୁଦ୍ରରେ ଅନେକ ଜୀବମାନେ ବାସ କରନ୍ତି ତେଣୁ ସେମାନଙ୍କ ପାଇଁ ମଧ୍ୟ ଜ-ଜଳର ଆବଶ୍ୟକତା ଅଛି।
ହୁଁ। ସେଇ ଯୋଉ ଜଳ ସବୁ ଯୋଉ କଣ ହେଲା? ଜଳ ପ୍ରଦୂଷିତ ହେଲେ ଜଳଚର ଜୀବଙ୍କର ମଧ୍ୟ ମୃତ୍ୟୁ ଘଟୁଛି। ସେମାନେ ସେଇ ପାଣି ପିଇକି ମରିଯାଉଛନ୍ତି। ମାଛ, ଚିଙ୍ଗୁଡି ସବୁ କଣ? ହଁ ମନୁଷ୍ୟ ସବୁ ଏଇ ସବୁ ଜିନିଷ ମାଛ, ଚିଙ୍ଗୁଡି ସେମାନେ ଖାଉଛନ୍ତି ସେ ଜିନିଷ ମରିଯାଉଛନ୍ତି ଆମେ ପୁଣି ସେଇ ମଲା ଜିନିଷ। କୁ ଖାଇକି ମଣିଷର ବି ମଧ୍ୟ ଦେହ ଖରାପ ହଉଛି। କା କିଏ ମରୁଛନ୍ତି କିଏ କଣ ଦେଖୁଥିବ କେତେଜଣ? ବିଷାକ୍ତ ଜିନିଷ ଖାଇକି ମୃତ୍ୟୁ ବରଣ କରୁଛନ୍ତି। କଣ ପାଇଁ ମ-ମୃତ୍ୟୁବରଣ କରୁଛନ୍ତି? ସେଇ ଯୋଉ ସା ରାସାୟନିକ ପଦାର୍ଥ ଯୋଉ ବ୍ୟବହାର କରାହଉଛି ସେ ସବୁ ଜଳରେ ମିଶୁଛି। ତ ସେ ଖାଦ୍ୟ ଯ ପଦା ସବୁ ମିଶିକି ତ ଆମେ ତାକୁ ନେଇକି ଖାଇଲେ ଆମର ଦେହ ଖରାପ ହଉଛି। ତ ସେମିତି ହିଁ ଦେହ ଖରାପ ହଉଛି ପ୍ରଦୂଷଣ ଜଳ କୃଷି ପାଇଁ ମଧ୍ୟ ଭଲ ନୁହେଁ। ପ୍ରଦ ଅମ୍ଳ ଆଉ ଅମ ତାପରେ ଅମ୍ଳ ଅଲକା ନେଇ ଯୁକ୍ତ ପ୍ରଦୂଷଣ ଜଳ। ମୂର୍ତ୍ତିକା ସଂସ୍ପର୍ଶରେ ଆସିଲେ ଏହା ମଧ୍ୟ। କଣ କରେ ଉଁ ଜମିର ଉର୍ବରତା କୁ କ୍ଷତି ପହଞ୍ଚାଏ। ଜମି ଯୋଉ ଆଗରୁ ଯୋଉ ଚାଷ ଜମିରେ ଆଗରୁ ବହୁ। ଚାଷ ହଉଥିଲା ହଁ ନା ନାଇଁ? କୃଷି ଆଗରୁ ବହୁତ ହଉନଥିଲା କି କିନ୍ତୁ ଏବେ। କଣ ହେଲା ଯୋଉ ରାସାୟନିକ ସାର ପ୍ରୟୋଗ କରୁଛନ୍ତି ଏ ସବୁ ବିଷାକ୍ତ ଜଳ ବି ଯୋଉ ଇଏ ହଉଛି ଭଲ ସେ ଆଉ ଜିନ ବଢୁନି। ଚାଷ କାର୍ଯ୍ୟ ହେଇପାରୁନି। କେତେବେଳେ ଧାନ, ବିରି, ମୁଗ ଏତେ ଯୋଉ ହଉଥିଲା ଫସଲ ଏସବୁ ଜିନିଷ ବି ଆସ୍ତେ ଆସ୍ତେ କମିବାରେ ଲାଗିଲାଣି। ଦେଖିଥିବୁ ଦେଖିଥିବୁ ଗାଁ ମାନଙ୍କରେ ଆଗରୁ ବହୁତ ଜାଗାରେ ଚା, ଧାନ, ବିରି, ମୁଗ୍ ଗ ସବୁ ଚାଷ ଯୋଉ ଏତେ ଏତେ ହଉଥାଏ ଏବେ ସବୁ କମିଆକୁ ଲାଗିଲାଇଁ କାରଣ ବିଷାକ୍ତ ଜଳ ଅଛି। ବିଶୁଦ୍ ବିଶ ମାନେ ପ୍ରଦୂଷଣ ଜଳ ଟା ପ୍ରଦୂଷିତ ହେଇକି ଅଛି ତ ସେଗୁଡା ବ୍ୟବହାର କଲା ବେଳକୁ ତାଙ୍କର ଫସଲ ବି ବଢୁନି। ହେଲା। ଆଉ ସେମାନେ ରାସାୟନିକ ସାର ବି ପ୍ରୟୋଗ କରୁଛନ୍ତି ତ ପ୍ରଦୂଷଣକୁ ଆମେ ଅଟ କେଇବା ଅଟକେଇବା ନିହାତି ଜରୁରୀ। ତ ସେଥିପାଇଁ ତ ସରକାର ତ ବିଭିନ୍ନ ପ୍ରକାର ନିୟମ କରିଛି। ଆମେ କଣ କରି ଆ ଆମେ ପଲ୍ୟୁସନ ହଁ ତାକୁ ଅଟକେଇବା। କୃଷି କ୍ଷେତ୍ରରେ ରାସାୟନିକ ସାରର ନିୟନ୍ତ୍ରଣ କରିବା, ଯେଉଁ ଏତେ ଏତେ ରାସାୟନିକ ସାର ବ୍ୟବହାର କରୁଛନ୍ତି। ତାବଦଳରେ ଆମେ କଣ କରିଆ? ପରିବା ଚୋପା ଦବା, ଚା ଗୁଣ୍ଡ ଏସବୁ ଦେଇକି କଣ କରିବା ସେମାନଙ୍କୁ ଅଟ ରୋକା ଯାଇପାରିବ କୃଷି କ୍ଷେତ୍ର ସଫା ଭଲ ହେଇପାରିବ। ଆଉ ଜଳ ପ୍ରଦୂଷଣ ହ୍ରାସ କରିବା ପାଇଁ ଦୂଷିତ ଜଳ ବ୍ୟବହାର ନ କରିକି ସଫା ଜଳ ଉଁ ବେ ଯେ ଯେମିତି ବିଶୁଦ୍ଧିକରଣ ହବ ଜଳ ସେ ପାଇଁ ଚିନ୍ତା କରିକି ତାକୁ ବିଶୁଦ୍ଧିକରଣ କରାଯାଇକି ତାପରେ ଯାଇକି ଜମି ବାଡିରେ ଫସଲରେ ଦେବା ଯାଏ ଜଳ। ତାପରେ କର୍ଗତ କଳକାରଖାନାରୁ ନିର୍ଗତ ଯୋଉ ଦୂଷିତ ଜଳ ତାକୁ ମଧ୍ୟ ପୁନରୁ ବ୍ୟବହାର ଉପଯୋଗୀ କରିଆ କରିବା ଦରକାର। ଯାହା ଦ୍ଵାରା ଜଳ ପ୍ରଦୂଷଣ ଅଟକା ଯାଇପାରିବ। କୀଟନାଶକ ରାସାୟନିକ ଦ୍ରବ୍ୟର ବ୍ୟବହାର ମଧ୍ୟ ବନ୍ଦ କରିବା ଯାହା ଦ୍ଵାରା ଜଳ ପ୍ରଦୂଷଣ ଅଟକା ଯାଇ ପାରିବ, ହଁ ନା ନାଇଁ? ଆଉ ଯୋଉ ତୈଳ ବିଶୋଧନ ତୈଳ କୂପ ଖନନ ଯେଉଁ ହଉଛି ପେଟ୍ରୋଲିୟମ ସେଗୁଡ଼ା ମଧ୍ୟ ଆମେ ଚାହିଁଲେ
ହଁ ମାନେ ହଁ। ଜଳ ମାନେ ଆମର ଜଳ ହଉଛି ଆମ ଜୀବନର ଗୋଟେ ଅମୂଲ୍ୟ ସମ୍ପଦ ନା ତେଣୁ ତାହାକୁ ପ୍ରଦୂଷଣ ରୋକିବା ସମସ୍ତଙ୍କର ଗୋଟେ କର୍ତ୍ତବ୍ୟ। ତେଣୁ ଆମେ ସେଇ ନଦୀ ଆଉ ପୋଖରୀ ହ୍ରଦ ମାନଙ୍କରେ ପ୍ଲାଷ୍ଟିକ ପଲିଥିନ୍ ଅନ୍ୟାନ୍ୟ ଆବର୍ଜନା ନ ପକେଇବା ବି ଅ ଦରକାର, ଗୋଟେ ଡଷ୍ଟବିନ କରି ସେଥିରେ ପକେଇବା। କଳକାରଖାନା ବର୍ଜ୍ୟାବସ୍ତୁକୁ ବିଶୋଧନ କରିବା। କୃଷି କ୍ଷେତ୍ରରେ ରାସାୟନିକ ସାର ଆଉ କୀଟନାଶକ ବ୍ୟବହାର କମ କରିବା।
ହୁଁ।
ହଁ ଘରୋଇ ମଇଳା ପାଣିକୁ ସିଧାସଳଖ ନଦୀ କିମ୍ବା ପୋଖରୀକୁ ନ ଛାଡିବା ଉଚିତ।
ହୁଁ।
କାରଣ ବଷ ହେଥିରେ ଜଳ ପ୍ରଦୂଷଣ ହୁଏ, ବର୍ଷା ଜଳକୁ ସଂରକ୍ଷଣ କରିବା ଏଥର। ଆଉ ଜଳାଶୟକୁ ସଫା ରଖିବା, ଜଳାଶୟ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା। ଗଛ ଲଗେଇବା ଆମ ପରିବେଶକୁୁ ସୁରକ୍ଷିତ ରଖିବା। ଏହା ଦ୍ଵାରା ଜଳ ପ୍ରଦୂଷଣ କମାଇ ପାରିବା। କାରଣ ଜଳ ହେଉ ନଉଟା ଆଧାର। ତେଣୁ ଜଳକୁ ପ୍ରଦୂଷଣ ନ କରି ଏହାର ସୁରକ୍ଷା ପାଇଁ ସୁରକ୍ଷା କରିବା ପାଇଁ ସମସ୍ତେ ଦାୟିତ୍ୱ ବଞ୍ଚେଇ ମାନେ ଜଳ ବଞ୍ଚାଅ ଜୀବନ ବଞ୍ଚାଅ।
ହୁଁ ଆମେ ଯୋଉ ଗାଁ ମାନଙ୍କରେ ଯୋଉ ନଦୀରେ ଯାଇକି ଗାଧଉଛନ୍ତି। ଅସନା ଲୁଗାପଟା ଧଉଛନ୍ତି, ଗାଈ ଗୋରୁ ମାନଙ୍କୁ ବି ଧଉଛନ୍ତି। ସେଇଟାକୁ ଅ ଟେକେଇବା ମଧ୍ୟ ଦରକାର। ତମେ ଆଜିକାଲି ତ ସମସ୍ତଙ୍କ ଘରେ କୂପ ଖନନ କରାହଉଛି, ଟ୍ୟୁବଲ ଖଳକ ଖନନ କରାହେଉଛି ତ ଘରେ ଗାଧାଅ। ନଦୀ ପାଣି କ କାଇଁ ଅପରିଷ୍କାର କରୁଛନ୍ତି। ତମ ଗାଈକୁ ଗାଈ ବାଛୁରୀ ଯାହାବକୁ ବି ଗାଧେଇବ ଘରେ ଗାଧେଇ ପାରିବ। ନଦୀରେ ଯାଇକି ସେମାନଙ୍କୁ ଗାଧେଇକି ଅସନା ମସନା କରିକି ଆସିକି ଜଳ ପ୍ରଦୂଷଣ କରୁଛନ୍ତି। ତ ସେଇଟାକୁ ବି ଅଟକେଇବା କଥା। ସେମାନେ ପ୍ରତି ଗାଁରେ ଗାଈ ବତି ଗାଁରେ ଯୋଉଠି ଅର୍ସନା କରୁଛନ୍ତି ପଶୁ ପକ୍ଷୀ ପକ୍ଷୀକୁଧଉଛନ୍ତି ଗାଧଉଛନ୍ତି। ସେ ସବୁ ଜିନିଷକୁ ବନ୍ଦ କରିବା ଉଚିତ ସେ ଜିନିଷ ବନ୍ଦ କଲେ ଜଳ ପ୍ରଦୂଷଣ ମଧ୍ୟ ଅଟକେଇହବ। ଯୋଉ ଆଉ କଣ ଯାଉଛ ହଉଛି? ଯୋଉ ନଦୀ ପାଖରେ ଯୋଉ ମଇଳା ପକଉଛନ୍ତି? ନଦୀ ପାଖରେ ନ ପକାଇ ତାକୁ କୌଣସି ଜାଗାରେ ପୋଡା ପୋଡିଦବା ଉଚିତ। ପୋଡିବା ଦ୍ଵାରା ସେଇଟା କଣ ହବ? ଆ ସେଇଟା ସବୁ ଜଳିଯିବ ଆଉ ବିଶେଷ କ୍ଷତି ହବନି। କିନ୍ତୁ ଯୋଉ ନ ପୋଡିକି ଫୋପାଡି ଦଉଛନ୍ତି ସେଇଟା ଗୋଟେ ଖରାପ ଜିନିଷ କରୁଛନ୍ତି, ଦରକାର ତାପରେ କଣ ହଉଛି ଜଳର ଉପଦେୟତା ଜଳର ଯେଉଁ ଉପଯୋଗିତା ଆମେ କହିପାରିବାନି? ଜଳ ଆମର କଣ ଆମେ ସେଟା ଆମେ କହିପାରିବାନି। ଜଳ ଆମ ପାଇଁ ଜୀବନ ବହୁତ ଜୀବନଠୁ ବି ଅଧିକ ମୂଲ୍ୟବାନ। ହ ନା ନାଇଁ? କିନ୍ତୁ ଏବେ ପୃଥିବୀ ପୃଷ୍ଠରେ ଏଇ ଯୋଉ ବିଶୁଦ୍ଧ ଜଳର ପରିମାଣ କମି କମି ଯାଉଛି। ଏ ଏଇଟା ଆମ ସମାଜ ପାଇଁ ବହୁତ ସଙ୍କଟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହଉଛି। ସେଥିପାଇଁ ଆମକୁ କଣ କରିବା ଦରକାର ଜଳ ସଂରକ୍ଷଣ କରିବା ଦରକାର। ଆଉ ପ୍ରଦୂଷଣ ନିରାକରଣ କ୍ଷେତ୍ରରେ ସାମୁହିକ ପଦକ୍ଷେପ ନେବା ଜରୁରୀ। ଏ ଜଳକୁ ଷ୍ଟୋର କରିକି କଣ କରୁଛନ୍ତି? ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଛନ୍ତି। ତ ଆମେ ସେମିତିଆ ଚେଷ୍ଟା କରିବା ଆମେ ଘରେ ମଧ୍ୟ ଜଳର ଅପଚୟ ବ୍ୟବହାର ଅପବ୍ୟବହାର କରିବାନି ଯେତିକି ଆମେ ଦରକାର ହେଲେ ଗୋଟେ ବାସନ ଧୋଇଲା ବେଳେ ବି ପାଇପ୍ ଖୋଲି ଖୋଲି ପୁରା ଜଳ ଦଉଛୁ ପୁରା ଧଉଛୁ ସେଟାକୁ କମେଇବା ଅଳ୍ପ ଅଳ୍ପ ଅଳ୍ପ ପାଣିରେ ଅଳ୍ପ ଅଳ୍ପ ବାସନ ଧୋଇବା। ପାଣି କେବଳ ପିଇବା ପାଇଁ ବ୍ୟବହାର କରିବା। ଯେତିକି ଦରକାର ସେତିକି ଗାଧେଇବା ପାଇଁ ଆଉ, ତାକୁ ସଂର ସଂରକ୍ଷଣ କରିକି ମଧ୍ୟ ରଖିବା ଆମ ଦାୟିତ୍ବ। ଆମେ ଯେମିତି ଜଳର କୁ ବ୍ୟବହାର ନ କରିବା। ଯାହା ଦ୍ଵାରା ଜଳ ଆଜି ଜଳ ଅଛି କାଲି ନଥିବ। ତାହାର ଅଭାବ ପରି, ପରିଣତି ଠୁ ଦୂରେଇବା ପାଇଁ। ଆମକୁ ଆଜ ହିଁ ଚିନ୍ତା କରିବା କଥା। ଦରକାର। ଏବଂ ଆଜିଠୁ ହିଁ ଜଳର ଅପବ୍ୟବହାର ବନ୍ଦ କରିବା ଦରକାର। ଆଉ ପ୍ରଦୂଷଣ ମଧ୍ୟ ଅଟକେଇବା ଦରକାର। ଯାହା ଦ୍ଵାରା ଆମ ପୃଥିବୀ ପୃଷ୍ଠରେ ଆଉ ସଙ୍କଟ ହବନି ଆଉ ଆମେ ଭଲରେ ଭବିଷ୍ୟତରେ ଆଉ ପନ୍ଦର କୋଡିଏ ବର୍ଷ ପରେ ଆମେ ଆରାମରେ ରହିପାରିବା। ଆମ ଭବିଷ୍ୟତ ଆମ ଛୁଆ ମାନେ କେମିତି ରହିବେ ନହଲେ ସେମାନେ ବି ତ ଭଲରେ ରହିବା ଦରକାର, ନହେଲେ ତାଙ୍କ ଭଳିଆ ଜଳ ଅଭାବ ନ ହଉ ତାଙ୍କୁ ଜଳ ଅଭାବ ହବା ଦ୍ଵାରା ତ ବିଭିନ୍ନ ପ୍ରକାର ସୁବିଧା ହବ ରୋଗ ମଧ୍ୟ ହବ ତ ସେ ଅଭାବରୁ ଇଏ କରିବା ପାଇଁ ଜଳକୁ ସଂରକ୍ଷ ରକ୍ଷଣ କରିବା ଆଉ ଜଳ ପ୍ରଦୂଷଣକୁ ଆମେ ରୋକିବା। ତାହେଲେ ହିଁ ଆମ ପୃଥିବୀ ସଙ୍କଟରୁ ରକ୍ଷା ପାଇପାରିବ। ନା ତମେ କଣ କହୁଛ?
ନାଇଁ ହଁ ସେଇଆତ ଆଣ୍ଟି ଆ
ହୁଁ ହୁଁ ହ ହଉ ଆଚଛା ହଉ ହଁ ହଁ ହଁ ହଁ
ରଞ୍ଜି ମାଉସୀ ବାହାଘର ନାଚିବାନି ଶିଖେଇବା। ଲେ ମେହେନ୍ଦୀ କେତେବେଳେ ଗଲ